ହଁ।
ହଁ କଣ କରୁଛୁ?
ଏଇ ବସୁଚି। ଆଉ ହଁ ହଁ। ଆଉ ତୋର ଭଲ ଅଛି ନା? ହୁଁ।
ମୁଁ କିଛି ଖାଇନି।
ଖାଇନି ଆଉ
ହ
ମୁଁ କିଛି ପ୍ରଶ୍ନ ପଚାରୁଛି ହାଁ?
ହଁ ପଚାର୍।
ଆଁ ଗଛ କଣ?
ଗଛ ଅ ଉଁ ଗ ଛ ଏକ ସବୁଜ ଉଦ୍ଭିଦ ଯାହା ମାଟିରେ ବଢ଼େ ଏବଂ ଆମକୁ ଅକ୍ସିଜେନ ଫଳ ଫୁଳ ଫୁଲ ଓ କାଠ ଦେଇଥାଏ। ମୁଁ ଗୋଟେ ପଚାରୁଛି ଗଛ ଆମ ପାଇଁ କାହିଁକ ଦରକାର?
ଆ ଗଛ ଆମକୁ ଅ ଅକ୍ସିଜେନ୍ ଦେଇଥାଏ ଓ ପରିବେଶକୁ ସୁନ୍ଦର ରଖେ। ଗଛ ବାୟୁକୁ କିପରି ସ୍ୱସ୍ଥ୍ ସ୍ୱସ୍ଥ କରେ?
ହୁଁ।
ଆ ବ ଗଛ ଫଳ ଫୁଲ କା ଠ ଆଁ ଛାୟା ଓ ଅକ୍ସିଜେନ୍ ଦିଏ। ଗଛ ପରିବେଶକୁ କିପରି ସୁରକ୍ଷା କରେ?
ଗଛ ପଦୂଷଣ କମାଇ ପରିବେଶ୍ ଶକୁ ସ୍ଵସ୍ଥ ରଖେ। ଗଛ ଲଗେଇବାର ଲାଭ କଣ?
ଗଛ ଲଗାଇଲେ ବାୟୁ ସୁଦ୍ଧା ହୁଏ ଓ ବର୍ଷା ବଢ଼େ ଗଛ କାଟିବାର କ୍ଷେତି କଣ?
ଗଛ କାଟିଲେ ପରିବେଶ ଅଶନ୍ ତୁଡ଼ିତ ହୁଏ। ଗଛ ମାଟିକୁ କିପରି ସୁରକ୍ଷା କରେ?
ଗଛ ମାଟି କୁ କିପରି ସୁରକ୍ଷା କରେ?
ଆ ଗଛର ମୂଲ୍ୟ ମାଟି କୁ ଧରି ରଖେ ଓ ମାଟି ଆଉ ସତ୍ୟ ଆ ରୋକେ। ଗଛ ବର୍ଷର କିପରି ସାହାଯ୍ୟ କରେ?
ଗଛ ବାୟୁରେ ଜଡିୟ ବାଷ୍ପ ବଢାଇ ଏ ବର୍ଷାରେ ସାହାଯ୍ୟ କରେ। ଗଛର ସବୁଜ ପତ୍ରର କାମ କଣ?
ହଁ ପତ୍ର ଖାଦ୍ ପତ୍ର ଖାଦ୍ୟ ପ୍ରସ୍ତୁତ କରେ ଗଛର ମୂଡି ମୂଳ କଅଣ କାମ କରେ?
ମୂଳ ଗଛକୁ ମାଟିରେ ଧରି ରଖେ ଓ ପାଣି ଶୋଷ ଷଣ କରେ। ଗଛର କ କଣ୍ଠର ନାମ କଣ?
ଆ ମୂ-ମୂଳ ଗଛକୁ କୁ ମାଟିରେ ଧରି ରଖେ ଓ ପାଣି ଶୋଷାଇ କରେ। ଗଛ ଛର କାନ୍ କଣ୍ଟର କାମ କଣ?
ମୂଳ ଗଛକୁ ମାଟିରେ ଧରି ରଖେ ଓ ପାଣି ଶୋଷଣ କରେ।
କଳ ଗଛ କଣ?
ହୁଁ। ଆ ଯେଉଁ ଗଛରୁ ଫଡ ମିଳେ ତାହାକୁ ଫଡ ଗଛ କୁହାଯାଏ। ଆ-ଆମ୍ବ ଗଛର ଉପକାରିତା କଣ?
ଗଛ ସୁମ୍ଭାଦୁ ଫଳ ଓ ଛାୟା ଦେଇ
ନିମ ଗଛ ଔଷଧିୟ ଙ୍ଗ ଗୁଣରେ ଭରପୁର। ଆ ବଟଗ ଛ କାହିଁକି ପ୍ରସ୍ତୁତ?
ବଟ ଗଛ ବହୁତ ବଡ ଓ ଦୀର୍ଘ ର୍ଘାୟୁ ହୋଇଥାଏ।
ଗଛ ପକ୍ଷୀମାନଙ୍କୁ ବାସସ୍ଥାନ ହେଇଥାଏ। ଜଙ୍ଗଲ କଅଣ?
ଅନେକ ଗଛର ସମୂ ସମୂହକୁ
ଜଙ୍ଗଲ କାହିଁକି ଜରୁୁରୀ ଆଁ? ଜଙ୍ଗଲ ପରିବେଶ ସନ୍ତଳଣନର ରକ୍ଷା କରେ। ଗଛ ନଥିଲେ କଣ ହବ?
ଗଛ ନଥିଲେ ଜୀବନ ବିପଦରେ ପଡିବ। ବୃକ୍ଷରୋପଣ କଅଣ?
ଆ ନୂଆ ଗଛ ଲଗାଇବାକୁ ବୃକ୍ଷ ଲ ଅ ଲବଣ କୁହାଯାଏ। ଆ ବୃକ୍ଷ ଲବଣ ଦି ଦିପଗ ଦିବସ କାହିଁକି ପାଳନ କରାଯାଏ?
ଲୋକଙ୍କୁ ଗଛ ଲଗାଇବା ପାଇଁ ସଚେତନ କରିବାକୁ। ଗଛରୁ କାଠ କେଉଁ କାମରେ ଲାଗେ?
ଘର ଆବ ଅବବାସ୍ୟ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି, ଏ ତିଆରିରେ। ଔଷଧୀୟ ଗଛ କଅଣ?
ଯେଉଁ ଗଛରୁ ଔଷଧ ତିଆରି ହୁଏ, ତାକୁ ଔଷଧୀୟ ଗଛ କୁହାଯାଏ। ତୁଳସୀ ଗଛର ଉପକାରିତା କଅଣ?
ତୁଳସୀ ଅନେକ ରୋଗର ଚିଖି ଚିକିତ୍ସାଳୟରେ ବହୁତ ହୁଏ। ଆଁ ଗଛ ତାପମାତ୍ରା କମାଇବାରେ କିପରି ସାହାଯ୍ୟ ଅ କରେ? ମୋତେ ଖାଇବା ପାଇଁ ନା
କରିବା।
ଆଉ ଗଛ କାଟିବା ବନ୍ଦ କରି ଅଧିକ ଗଛ ଲଗାଇବା ଉଚିତ। ଛୋଟ ପିଲାମାନେ ଗଛ ପାଇଁ କଣ କରିବ?
ଚାରା ଲଗାଇ ଓ ଯତ୍ନ ନେଇପାରିବେ। ଗଛ ଆମର କିପରି ମିତ୍ର?
ହଁ ଏ ଗଛ ନିବାସଣ ଭାବେ ଆମକୁ ଅନେକ ଉପକାର କରେ। ଗଛ ବିଷୟରେ ତୁମୋର ମତ କଣ?
ଗଛ ଆମ ଜୀବନର ଅମୂଲ୍ୟ ସମ୍ପଦ। ଗଛ ବିନା ପୃଥିବୀରେ ଜୀବନ ସମ୍ଭବ ନୁହେଁ, ତେଣୁ ପ୍ରତେ ପ୍ରତ୍ୟେକ ଲୋକ ଗଛ ଲଗାଇବା ଓ ଗଛ ସୁରକ୍ଷା କରିବା ଉଚିତ। ଓ ଖେଳ କୁଦ ଆମ ଜୀବନରେ କାହିଁକି?
ଖେଳକୁଦ ଆମ ଜୀବନରେ ଏକ ଅବି ଇଭାବ ଅଂଶ ଏହା ଏହା ଆ, ଏହା ଆମ ଶରୀରକୁ ସ୍ବସ୍ଥ, ସବଳ ଓ ଶ କ୍ରିୟ ରଖେ। ନିୟମିତ ଖେଳ ଖେଳିଲେ ଶରୀର କୁ ଓ ମାନସିକ ବିକାଶ ହୁଏ। ଖେଳ ମନୋରଞ୍ଜନ ସହିତ ଶୃଙ୍ଖଳା ଓ ସ ନ୍ଧ୍ୟା ଓ ଅନ୍ୟାବଶ୍ୟକ ବଢାଇଥାଏ। ଆ, କ୍ରିକେଟ୍ ଖେଳ କଣ?
କି ଏକ ଲୋକପ୍ରିୟ ଦଳୀୟ ଖେଳ ଯାହା ବ୍ୟା ଟ ଓ ବଲ୍ ସାହାଯ୍ୟରେ ଖେଳାଯାଏ। ଏହା ଦୁଇଟି ଦଳ ମଧ୍ୟରେ ଖେଳାଯାଏ। ଏବଂ ପ୍ରତ୍ୟେକ ଦଳରେ ଏଗାର ଜଣ ଖେଳାଳି ଥାଆନ୍ତି। ଫୁଟବଲ୍ ଖେଳରେ ମୁ ଖ୍ୟ ନିୟମ କଣ?
ହେ ଫୁଟବଲ୍ ଖେଳର ଦୁଇଟି ଦଳ ଥାଏ। ପ୍ରତ୍ୟେକ ଦଳରେ ଏଗାର ଜଣ ଖେଳିଲେ ଏ ଖେଳ ଖେଳାଳି ରହନ୍ତି। ଖେ ଖେଳ ଖେଳାଳିମାନେ ପଦ ଦୁଅ ଦ୍ବାରା ବଲ କୁ ପ୍ରତି ଏହି କ୍ଷେପ ଦଳରେ ଖେଳ ଷ୍ଟେ ପେଷ୍ଟ ଭିତରକୁ ପକାଇବାକୁ ଚେଷ୍ଟା କରନ୍ତି। ନା ହକି ଭେ- ଭାରତର କାହିଁକି ପ୍ରସିଦ୍ଦ?
ହକି ଭା ତ ଅ, ଜାତୀୟ ଖେଳ ଭାବରେ ଦୀର୍ଘ ସମୟ ଧରି ପରିଚିତ ଥିଲା ଭାରତ ଅଳ ଅଲମ୍ପିକରେ ହକିରେ ଅନେକ ସ୍ଵର୍ଣ୍ଣ ପ-ପଦକ ଜିତିଛି ଯାହା ଏହାକୁ ପ୍ରସିଦ୍ଧ କରିଛି। କ- କବାଡି ଖେଳର ବିଶେଷତ୍ବ କଣ?
କବାଡି ଏକ ପାରମ୍ପରିକ ଭାରତୀୟ ଖେଳ। ଏହା ଖେ ଳରେ ଶାରରିକ ଶକ୍ତି ଚତୁରତା ଓ ଶ୍ଵାସ ନିୟମିତ ଆବଶ୍ୟକତା ଥାଏ। ଆ, ବାଡମିଣ୍ଟନ ଖେଳ କିପରି ଖେଳେ? ଏଇ
ମିଣ୍ଟନ ରାକେଟ୍ ଓ ରୁ ଓ ଏ ସଟଲ କକ୍ ସାହାଯ୍ୟରେ ଖେଳାଯାଏ। ଏହା ଏକ କିମ୍ବା ଯୁଗ
ଯୁଗଣ ଭାବରେ ଖେଳା ଯାଇପାରେ। ଅଲମ୍ପିକ୍ ଖେଳ କଣ?
ଆ ଆଲମ୍ବ ବିଶ୍ୱର ସବୁ ଠାରୁ ବଡ କ କ୍ରିକେଟ ପ୍ରତିଯୋଗିତା ଆ ପ୍ରତ୍ୟେକ ଚାରି ବର୍ଷରେ ଥରେ ଏହା ଆୟୋଜିତ ହୁଏ। ଖେଳ ଖେଳ ଖେଳିବାର ଲାଭ କଣ?
ଖେଳ ଖେଳିଲେ ଶରୀର ସ୍ଵସ୍ଥ ରହେ ମନ ସତେଜ ହୁଏ ଏବଂ ଆତ୍ମବିଶ୍ଵାସ ବଢିଥାଏ। ଚେସ୍ ଖେଳ କିପରି ମସ୍ତିଷ୍କକୁ ଉ ବିକଶିତ କରେ।
ଆ ଚେସ୍ ଖେଳ ମସ୍ତିଷ୍କ କୁ ଚିନ୍ତନ ସବୁ ସ କ୍ତୀ ସମ୍ପୂର୍ଣ୍ଣ ଶକ୍ତି ଓ ଯଉ ଯଜନା କରିବା କ୍ଷମତା ବୃଦ୍ଧି କରେ। ଦଉଡିବା ପ୍ରତିଯୋଗିତାର ଗୁରୁତ୍ବ କଣ?
ଦୌଡ଼ ପ୍ରତିଯୋଗିତା ଶରୀରକୁ ଫିଟ୍ ରଖେ ଏବଂ ଶାରୀରିକ କ କ୍ଷମତା ବଢାଇଥାଏ। ଟେନିସ ଖେଳ କଣ?
ଟେନିସ ଏକ ରାକେଟରେ ଜ ଖେଳ। ଯାହା ଦୁଇ କିମ୍ବା ଚାରି ଜଣ ଖେଳକୁ ମଧ୍ୟରେ ଖେଳାଯାଏ। ଖେଳରେ ଶୃଙ୍ଖଳାରତ ଭୂମିକା କଣ?
ଶୃଙ୍ଖଳା ଖେଳାଳିଙ୍କୁ ନିୟମ ମାନ ଆଣିବା ସମୟ ପାଳନ କରିବା ଓ ସଫଳତା ଲାଭ କରିବା କରିବା ସାହାଯ୍ୟ କରେ। ଭାରତରର ଲୋକପ୍ରିୟ ଖେ ଖେଳ ଗୁଡିକ କଣ?
ଭାରତରେ କ୍ରିକେଟ ଫୁଟବଲ୍ ଅ କବା ବାଡ଼ି ହକି ବ୍ୟାଡମିଣ୍ଟନ ଓ ଚେସ୍ ବହୁତ ଲୋକପ୍ରିୟ। ଖେଳ ଦଡ଼ିଆ ଭାବରେ କିପରି ବଢ଼ାଏ?
ଦଳୀୟ ଖେଳ ଖେଳିଲେ ପରସ୍ପର ସହଯୋଗ ଏକତା ଓ ଦାୟିତ୍ୱ ବୋଧ ବୂ ବୃଦ୍ଧି ପାଏ। ଶାରୀରିକ ବ୍ୟାୟାମ ଓ ଖେଳର ଳ କଣ?
ହଁ। ହଁ ଖେଳ ଏକ ପ୍ରକାର ଶରି ଶାରୀରିକ ବ୍ୟାୟାମ ଯାହା ଶରୀରକୁ ସୁସ୍ଥ ଓ ଏ ଶୟ ସକ୍ରିୟ ରଖେ।
ଟି।
ଆଉ ସବୁ ଭଲ?
ହଁ।
ଉଁ ମୁଁ କୋଶ୍ଚିନ୍ ଦଉଛି।
ଖରାବେଳେ
ଅ ପନିପରିବା ସଂରକ୍ଷଣ କିପରି କରାଯାଏ?
ପନିପରିବାକୁ ସତେଜ ଖାଇବା ଯୋଗ୍ୟ ରଖିବା ପାଇଁ ଠିକ ଭାବେ ସଂରକ୍ଷଣ କରିବା ଆବଶ୍ୟକ। ଅଧିକାଂଶ ପନିପରିବାକୁ ଥଣ୍ଡା ଓ ସୂକ୍ଷ୍ମ ସ୍ଥାନରେ ରଖାଯାଏ। ଫ୍ରିଜ ରେ ରଖିଲେ ଏ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରୁହେ। କେତେକ ପାନିପାରିବାକୁ ଶୁଖାଇ କିମ୍ବା ଅ ପ୍ରକ୍ରିୟାକରଣ କରି ମଧ୍ୟ ସଂରକ୍ଷଣ କରାଯାଏ। ଠିକ ସଂରକ୍ଷଣ ଦ୍ଵାରା ପନିପରିବାକୁ୍ ଟେଷ୍ଟି ଗୁଣ ଅ ଯୁକ୍ଣ ରହିଥାଏ ପନିପରିବା ନଷ୍ଟ ହେବାର କାରଣ କଣ?
ପନିପରିବା ନଷ୍ଟ ହେବାର ମୁଖ୍ୟ କାରଣ ହେଉଛି ଅଧିକ ତାପମାତ୍ରାର ଆଧୁନିକ ଜୀବାଣୁ ଓ ଅବ ଠିକ ସୁରକ୍ଷଣ ପନିପରିବାକୁ ଆ ଦକ୍ଷ ସମୟରେ ଖେ ଖେଡ଼ ସ୍ଥାନରେ ର ରଖିଲେ ଏହା ପ ପଚିଯାଏ। ଆ ପା ପାକ ମାକଡ ଓ ଫମ୍ପସର ଅ ଅକ୍ରମଣ ଯୋଗୁ ମଧ୍ୟ ପନିପରିବା ନଷ୍ଟ ହେଇଥାଏ, ଠିକ ନ କଲେ ଏହାର ଗୁଣ ଓ ସମ୍ବଦ ନଷ୍ଟ ହେଇଥା